ହଁ- ହଁ।
ହଁ। କଣ କରିବି ଆଉ, ଆଜି ଏଇ ଚିକେନ ଫିକେନ ହବ ତ ଟିକେ ରସୁଣ ଫସୁଣ ଛଡଉଛି ଆଉ।
ଓ ହୋ ଓ ହୋ, ତମର ଆଜି ତାଙ୍କୁ ଦେଖିବାକୁ ଆସୁଛନ୍ତି ନା କଣ? କନ୍ୟା ଆଉ ସେ ରେଡି ଫେଡି ହେଲେଣି, ଯୋଉ ଦେଖିବାକୁ ଆସୁଛନ୍ତି ତାଙ୍କୁ?
ନା ମ ରେଡି ହେଇନି, ହବ ସେ ଆସିବେ ମାନେ କଣ କଇଲ ଲଞ୍ଚ ପରେ ଆସିବେ।
ଓ ହୋ।
ହଁ ଏବେଠୁ କାହିଁ ଏ ଗରମରେ ରେଡି ହେଇକି ବସିବ।
ଓ ହୋ ନିଜେ ସେ ରେଡି ହଉଛନ୍ତି ନା, ପାର୍ଲର ବାଲା କାହାକୁ ଡକେଇଚ?
ନା ନା ଆମେ ରେଡି କରିଦବୁନି, ଏ ନର୍ମାଲ ସେ ଇଏ ପାଇଁ କି ଅଇକା ପାର୍ଲର ବାଲା ଆଇଲେ ପଇସା ନବ ନା, ଆଉ କଣ ମାଗେଣା।
ଉୁଁ -ହୁଁ -ହୁଁ ତମେ ଜାଣିଛ ମେକପ ଫେକପ କଣ?
ହଁ ଜାଣିଛି ସେମିତି ଟିକେ ଟିକେ ଆଉ, କରିଦବା ଆଉ। ସେଇ ତ ସେଇ ସେଇ ତ ମଶ୍ଚୁରାଇଜର ଲଗେଇବ ତାପରେ ଫାଉଣ୍ଡେସନ ଏମିତି ତ, କମ୍ପାକ୍ଟ ପାଉଡର, ଆଇ ଲାଇନ କାଜଲ, ତାପରେ ଆମର କଣ ସେଇଟା ଯୋଉ ଆ ନା ଗାଲ ଟା ପିଙ୍କ ପିଙ୍କ ପିଙ୍କ ଦେଖାଯାଏ। ହଁ ବ୍ଲସ୍ ସ୍ ର ଆଉ ସେ ଯୋଉ ଆଖି ଉପରେ, ଆଇ ସାଡୋ।
ଆଚ୍ଛା। ଆଉ ତାହେଲେ ତମେ ଜାଣିଛ ଆଉ, ତମର ଆକ୍ଚୁଆଲି କିଛି ବିଉଟି ପାର୍ଲର ଉପରେ ଇଣ୍ଟରେଷ୍ଟ ଅଛି ନା ନାଇଁ?
ହେ ନା ମ ତାଙ୍କ ଉପରେ କଲେ, କଲେ କଣ ହବ?
ଗୋଟେ କୋର୍ସ କରୁନ, ନିଜେ ଗୋଟେ ଖୋଲିବ।
ଏ ନା ବା ଆମ ସାର୍ ପରା ରାଜି ନୁହଁ ଆଉ। ନହେଲେ ତ ମୁଁ କରିସାରନ୍ତେଣି ଆଉ। ଇଏ ରାଜି ହଉନାହାନ୍ତି
ନା ଆଉ, ଆଉ ନିଜେ ଇଣ୍ଡିପେଡେଣ୍ଟ ଘରେ ରହିବ
ଆ ସେ କଲେ ହଅନ୍ତା। ମୁଁ ତ ମାନେ ସିଲେଇ ଟିକେ ଶିଖିଆକୁ କହିଲି ଯେ, ମନା କଲେ ଆଉ କହିଲେ ନାଇଁ ନାଇଁ। କାହାର ସିଲେଇ ପତ୍ର କରିବା ଦରକାର ନାହିଁ।
ନା କାହାର କେମିତି ଚି ଚିନ୍ତାଧାରା ଆଉ। କିନ୍ତୁ ନିଜେ କଲେ କଣ, ଦେଖ ତମ ପାଖକୁ ଲୋକ ଆସିବେ। ତୋମ ଟାଇମ୍ ବି ପାସ୍ ହବ। ପ୍ଲସ୍ ତୋମର ଇନକମ୍ ବି ହ
ହଁ।
ତ ସେଇଟା ଗୋଟେ ଭଲ ଜିନିଷ।
ଆଉ ସିଏ ରାଜି ହଉନାହାନ୍ତି ଆଉ କଣ କରିବା। ଏଇ କାଲି ବି ଆମେ ଫ ଟୋ ଫଟୋ ଉଠଉଥୁଲୁ। ମୁଁ ତାକୁ ମେକଅପ୍ କରିଦେଇଥିଲି। ଏ ମୁଁ ଫଟୋ ଦେବି ଦେଖିବ। ଆଉ ମେକଅପ୍ କରିଦେଇଥିଲି ଫଟୋ ଫଟୋ ଉଠା ହଉଥିଲା ଆମର ପ- ଯୋଉ ପୋଷ୍ଟର୍ ବ୍ୟାନର୍ ହବ ନା ଅ, ଯୋଉ ଅଁ, ମଣ୍ଡପ ଆଗରେ।
ହଁ, ହଁ, ହଁ ଵ୍ୟାନରେ ହଁ।
ଆଁ, ବ୍ୟାନର ହବ, ଆଉ ଏଇ ବା ଶୁକ୍ରବାର।
ଏଇ ଶୁକ୍ରବାର ନା। ଏଇ ଯେ ବାହାଘରରେ ବି ମାନେ ତୋମେ ନିଜେ କରିଦବ ନା ଉଁ, ପାର୍ଲର ଆସିବ?
ନାଇଁ ନାଇଁ ବାହାଘରରେ ପାର୍ଲର୍ ଆସିବ।
ହଁ।
ଏ ଏମିତି ନର୍ମାଲ୍ ଆମର ଏଁ, ପାର୍ଲର ତ ଆମେ ଏମତି ସିଏ ଆମେ ଏମତି ନର୍ମାଲ୍ ତାକୁ କହିଚୁ ଖାଲି ଟିକେ ଆସ ଟିକେ ଏମତି ନର୍ମାଲ୍ ଖାଲି ଟଚ ଅପ୍ ଦବ। ବେଶୀ କିଛି ନୁହନ୍ତ ସେଥିପାଇଁକା ସିଏ ରଖିଚି ପ୍ରାୟ ଛଅ ହଜାର ସାତ ହଜାର ଭଳିଆ। କଣ ଡାକୁଛି?
ହଁ ଏବେ ତ ପାର୍ଲର ବି ବହୁତ ରେଟ୍ ସବୁ ବଢେଇ ଦେଲେଣି। ସେ ବି ଶାଢୀ ଫାଡି ପିନ୍ଧଉଚନ୍ତି। ପ୍ଲସ୍ ତୋମର ହେୟାର୍ ଷ୍ଟାଇଲ୍ କରିବେ।
ହଁ, ହଁ। ଶାଢୀ ଟା ଆମେ ପିନ୍ଧେଇ ଦବୁ, କାରଣ ଯେତେ ଶୁଣ ଯେତେ ଆମେ ଏଇଖା ବ ବନେଇ ଚୁନେଇ ତାଙ୍କୁ କହିବୁ ସିଏ ଏଇଖା ସେତେ ପଇସା ନେବେ ହେଲା। ଶାଢ଼ୀ ଫାଡି ଆମେ ପିନ୍ଧେଇଦବୁ। ଆଉ ଉଁ, ହେୟାର୍ ଡିଜାଇନ୍ ବି ଦେଖିଆ କଣ କରିବା। ତାରି ଭିତରେ ଯଦି ରିକ୍ୱେଷ୍ଟ କରିବୁ। ସେ ତାରି ଭିତରେ ଯଦି ଖାଲି ହେୟାର୍ ଡିଜ
ନାଇଁ ତାଙ୍କର ସେଇଆ ହିଁ କ୍ରାଇଟେରିଆ ସେଇଆ ହିଁ। ପାର୍ଲର ମାନଙ୍କର ମାନେ କଣ ଖାଲି କଣ ମେକଅପ୍ ପାଇଁ ପଇସା ନେବେ ନା କଣ? ମେକଅପ୍ ହେୟାର୍ ଷ୍ଟାଇଲ୍ ସେତିକିରେ ତାଙ୍କର ପଇସା ନଉଥିବେ, କି ଚାରି ହଜାର କି ପାଞ୍ଚ ହଜାର ଏମିତି। ସେ ଡ୍ରେପିଂ ମାନେ ଡ୍ରାପି ଯୋଉ ଶାଢୀ ବି ସେ ପିନ୍ଧଉଚନ୍ତି, କିନ୍ତୁ ମୁଁ ଯାହା ଜାଣିଚି ଏଠି। ଆମର ଶାଢୀ ପିନ୍ଧା, ନର୍ମାଲ ପାର୍ଲର ମାନଙ୍କରେ ଶାଢୀ ପିନ୍ଧା ମେକଅପ୍ ଆଉ ହେୟାର୍। ଚୁଟି
ହଁ।
ପାଞ୍ଚ ହଜାର ଟଙ୍କା ନେବେ। ଆଉ ତୋମେ ଯଦି ଟିକେ ଭଲ ହଁ, କିନ୍ତ କିନ୍ତୁ କଣ ତାଙ୍କ ବ୍ରାଣ୍ଡ ମାନେ ତାଙ୍କ ପ୍ରଡକ୍ଟର୍ ବ୍ରାଣ୍ଡ ଏତେ ନାହିଁ ନର୍ମାଲ। କିନ୍ତୁ ଯୋଉମାନେ ଟିକେ ହାଇ ରି ପଇସା ଦେଇକିନ ଦଶ ହଜାର ଭଳିଆ ସେମାନଙ୍କ ବ୍ରାଣ୍ଡେଡ୍ ଜିନିଷ ଦେବେ, ଛାଡିବନି ରହିଥିବ, କାନ୍ଦୁଥିବ, ଲଗେଇଥିବ।
ହଁ। ଆମେ ଏମିତି କଣ ଘରେ ନର୍ମାଲ କଲେ ଚିଏ କାନ୍ଦ ମାନେ କାନ୍ଦା କାନ୍ଦି ହେଲେ ସିଏ ଝାଳ ଫାଳ ବୋହିଲେ ଛାଡିଯିବ। ସେମାନେ ତାଙ୍କର ଟିକେ କଣ ଦେବେ ସ୍ପେଶାଲ୍ କଣ ଯୋଉ ଉଁ, ସେଟିଂ ସ୍ପ୍ରେ ଫ୍ରେ ଯୋଉ ମାରନ୍ତି।
ହୁଁ, ହୁଁ, ହୁଁ, ସେଟିଂ ସ୍ପ୍ରେ ସେ ତ ହଁ ସେଟିଂ ସ୍ପ୍ରେ ତ ସେଇଟା ତାଙ୍କର ନର୍ମାଲ ସେମାନେ ତ ଦେବେ ସେଇଟା। ସେଇ ସବୁର ସେମାନେ କାଉଣ୍ଟ କରିକି ହିଁ ପଇସା ଟା କହୁଚନ୍ତି। ଯେ ବ୍ରାଣ୍ଡ କଣ ୟୁଜ୍ କରୁଚନ୍ତି, କାରଣ ସେମିତି ନାଇଁ ଝିଅକୁ ଆମେ ନର୍ମାଲ ବ୍ରାଣ୍ଡ ଦେଇ ଯୋଉ ବାହାଘର ଦିଦିନି ପରେ ବାହାରି ଯାଇଥିବା ମୁହଁ ସାରା। ହୁଁ ତା ହଜବେଣ୍ଡ ଦେଖିକ କହିବେ ଆରେ ତମର ଏମିତି କଣ ଅବସ୍ଥା। ଆଉ ଆଜିକାଲି ବ୍ରାଣ୍ଡ ବି ସମସ୍ତେ ଭଲ ରଖୁଛନ୍ତି କଣ ମେକପ ଟା ନବ ମାନେ ସ୍କିନଟା ଆ କାହାର ସେନସିଟିବ ସ୍କିନ୍ ଥିବ ଆଁ ଏଲାର୍ଜିିକ ହେଇଯିବ। କଣଟେ ବାହାରି ଯିବ।
ମୋର ତ ଏତେ ଡ୍ରାଏ ସ୍କିନ୍ ଯେ ତମେ ଆଉ କୁହ ନା। ମୋର ବହୁତ ଚିନ୍ତା ହେଲାଣି ମୁଁ କେମିତି ଗୋଟେ ରାତି ମେକଅପ୍ ହେଇକି ରହିବି।
ହେଁ ହେଁ ହେଁ ତମେ କଣ ମଶଚରାଇଜର କଣ ଲଗଉଛ?
ମୁଁ ମଶ୍ଚରାଇଜର ଲଗାଏନି ମୁଁ ସନସ୍କ୍ରୀନ୍ ଟା ଲଗେଇଦିଏ।
ନାଇଁ ନାଇଁ ଡେଲି ମଶ୍ଚରାଇଜର ଲଗେଇବା ନା।
ଏଇ ଯୋଉ ଆମର ଲୋଟସର ଲଗଉଛି।
ହଁ ଲୋଟସର ଲଗାଅ। କିନ୍ତୁ ଯୋଉ ବି ମୋଷ୍ଟୁରାଇଯାର ଲଗାଅ ୱଇଟ ର ଜେଲ କ୍ରିମ ନଟ୍ ମୋଷ୍ଟୁରାଇଯାର ମୋଷ୍ଟ୍ ମାନେ ହେଲା ତମର ଗୋଟେ ଆସୁଛି ସେଇ ଲୋଟସର ନ୍ୟୁଟ୍ରାମଏଷ୍ଟ ବୋଲି ଆସୁଛି ମନେ ରଖଥାଉ ନାଟା ନ୍ୟୁଟ୍ରାମୋଏଷ୍ଟ। ସେଟା ମାନେ ଷ୍ଟ୍ରବେରୀର ସେଇଟା ଲଗାଅ ଦେଖିବ ତମ ଡ୍ରାଏ ସ୍କିନ୍ ଯଦି ସେଇଟା ବେଟର କାମ ଦବ। ଜେଲ କ୍ରିମ ଟା ନୁଟ୍ରା ମୋଏସଟ୍ ଲୋଟସ ର।
ଓହୋ।
ହୁଁ ନ୍ୟୁଟ୍ରାମଷ୍ଟ ବୋଲି ଗୋଟେ ଆସୁଛି ସେଇଟା କିନ୍ତୁ ବେଟର ସ୍କିନ୍ ରିନୁଆଲ କରିବ ମାନେ ଭଲଟା ଲୋଟସର। ଆଉ ଜେଲ କ୍ରିମ ଯୋଉଟା ହାଇଟ୍ ଗ୍ଲୋ ଜେଲ କ୍ରିମ ସେଇଟା ନର୍ମାଲ ମାନେ ତମେ ଦେଖ ଉଇଣ୍ଟର ଫୁଇଣ୍ଟରରେ ଜେଲ କ୍ରିମ ବି କାମ ଦବନି ଶୀତ ଦିନେ।
କାମ ଦଉନି।
ସେଇ ନ୍ୟୁଟ୍ରାମଏସ୍ ଟା ଦେଖ ତମର ବହୁତ ଡ୍ରାଏ କହୁଛ ମାନେ ଆଉ ମଶ୍ଚରାଇଜର ଟା ସବୁବେଳେ ଲଗେଇବ ଫାଷ୍ଟ ଆଗ ତମେ ଗାଧେଇକି ଆସିବ ମାନେ ଆପ୍ଲାଏ ମାନେ ମୁହଁରେ ଲଗେଇବ ଲଗେଇବ ମୁହଁରେ ଲଗେଇବ। ମଶ୍ଚରାଇଜର ଫାଷ୍ଟ। ତାପରେ ତମେ ସନସ୍କ୍ରିନ୍ ଲଗାଅ କ୍ରିମ ଲଗାଅ ମାନେ ଭାବେ
ହଁ ମୁଁ ତ ଜାଣିନଥିଲି ତମେ କହିଲ ଲଗେଇବା ଆଉ।
ହୁଁ।
ଏଟେ କେତେ କଣ ଆସୁଛି?
ସେଟା ଟିକେ ବଡ ଆସିବ ତାର ଛୋଟ ପ୍ୟାକେଟ ଆସେନି ସେଟା ଚାରିଶ ଶ ଫୋର ନାଇଣ୍ଟି ଫାଇଭ୍ ଆସୁଛି। ଡିସକାଉଣ୍ଟରେ ଆସିଯିବ ଦେଖ ଇଏରେ ନହେଲେ ଅନଲାଇନ ବି ଡିସକାଉଣ୍ଟ ଦଉଛି ବେଳେ ବେଳେ। ଟେନ୍ ପର୍ସେଣ୍ଟ ଟୋଣ୍ଟି ପର୍ସେଣ୍ଟ ତମେ ଯଦି କୌଣସି ଆପ୍ ଫାପ କସ୍ ମେଟିକ୍ ଆପ୍ ୟୁଜ୍ କରୁଚ ଦେଖିବା ଆଉ ଫ୍ଲିପକାର୍ଟରୁ ତ ବିଲକୁଲ ମଗେଇବନି ନୋ। ନା ନା ସେଇଟା ଟିକେ ବେଳେ ବେଳେ କଣ ହୁଏ ନା ଉଁ ମୁଁ ବହୁତ ସାରା ମଗେଇଛି ଗୋଟେ ଗୋଟେ ପ୍ରଡକ୍ଟ ଭଲ ଦିଏ। କେତେବେଳୁ ଗୋଟେ ଫେକ୍ ଫେକ୍ ପ୍ରଡକ୍ଟ ପଳେଇ ଆସୁଛି ତ ସେଇଥିପାଇଁ। ତେଣୁ ଭଲ ବ୍ରାଣ୍ଡ ପ୍ରଡକ୍ଟରୁ ଆଣିଲେ କଣ କି ତମ ଭଲ ଜିନିଷ ପାଇ ଯଦି ଅନଲାଇନ ପ ଚେସ କରୁଚ ନହେଲେ ତ ଇନିସିଆଲି ତମେ ଯାଇକି ଆଣିବ ଯଦି ଦୋକାନରୁ ସେଇଟା ବେଟର।
ହୁଁ।
କାଁ ଦେଖୁନ ଆମ କପଡା ଫପଡା ବି ଯାହା ଆଣୁଛେ
ହଁ ଅନଲାଇନ୍ ହଁ ଅନଲାଇନ ଦି ସ ଟିକେ ଡିଫରେଣ୍ଟ ରହିବ ଆଉ। ଦୋକାନ ଅପେକ୍ଷା ଅନଲାଇନ୍ ଜିନିଷ ଟିକେ ଡିଫରେଣ୍ଟ ରହିବନି କି ଆମର।
ହୁଁ ତେଣୁ ତାପରେ କଣ କି ଗୋଟେ ଗୋଟେ ଜିନିଷ ଭଲ ଆସିଯାଉଛି। କେତେବେଳେ ଉଁ କୋଉଟା ଫଟୋ କି କେମତି କ୍ଲିକ କରୁଛନ୍ତି। ଆଜ କାଲି ତ ଏ ଆଇରେ ବହୁତ ଜିନିଷ ହଉଛିି ଯୋଉଟା କି ଆମେ ଜାଣିପାରୁନେ। ଫଟୋ ଉଡ଼ା ସୁନ୍ଦର ସୁନ୍ଦର ଫଟୋ ପିକଚର ଆସଛି। ଶାଢୀ ର କଲର ଇଏ ଦେଖିଲା ବେଳକୁ ଆସିଲା ବେଳକୁ ଗୋଟେ କଲର। ତେଣୁ ସେଟା ନିଜେ ଯାଇକି ପ୍ରଡକ୍ଟ କିଣିବ ସେଇଟା ବେଟର ଏୟା। ମଶ୍ଚରାଇଜର ନିହାତି ଲଗେଇବ ତାପରେ ସନ୍ସ୍କ୍ରି ନ ତମେ ଯୋଉ ସନ୍ସ୍କ୍ରିନ କାହାର ଲୋଟ ସନ୍ସ୍କ୍ରିନ୍।
ନାଇଁ ନାଇଁ ମୁଁ ଲଗଉଛି ଏ ବା ମଝିରେ ମୋର ଏତେ ଡ୍ରାଏ ହେଇଯାଇଥିଲା ମୁହଁ ଯାକ ଯେମିତି କଣ କହିଲ ମାନେ ଯେମତି ଗୋଟେ ହ୍ାଇଟ୍ ହ୍ାଇଟ୍ ସ୍ପଟ୍ ହେଇଯାଏନି ସେମିତି ହେଇଯାଇ ଥିଲା ମୁଁ ସେଠୁ ଡକ୍ଟରଙ୍କୁ ଦେଖେଇକି ସେ ଡକ୍ଟର ଦେଇଥିଲେ ଗୋଟେ ସନବନ ର
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ସନବର୍ଣ୍ଣ ର ଫେ ଯୋଉ ଦେଇଥିଲେ ସନସ୍କ୍ରିନ୍ ଟା ସେ ଗୋଟାକ ୟୁଜ କରୁଛି ଆଉ ଏଇ ଦି ବର୍ଷ ତିନି ତିନି ବର୍ଷ ଖଣ୍ଡେ ହେଇଯିବ।
ଉଁ ହୁଁ ନାଇ ରେଗୁଲାର ତମେ ଗୋଟେ ସବୁଠୁ ମାନେ କଣ କଇଲ ଯୋଉ ଘରର ଆୟୁର୍ବେଦିକ ଜିନିଷ ହେଲା ଯୋଉ ଅ ବିଟ୍, ଅଁଳା, ଗାଜର, ହଳଦୀ।
ନାଁ ନାଁ ବେସନ ହଳଦୀ ବେ
ନାଇଁ ଆପ୍ଲାଏ କରିବାକୁ କହୁନି ଲଗେଇବାକୁ ନାଇଁ ଏଇଟା ଗାଜର, ବିଟ୍ ଏଗୁଡା ସବୁ ଜୁସ୍ କରିକି ତାକୁ ଗୋଟେ ଛା ଚ୍ଛା ପିଇବ। ତାହେଲେ କ ତମେ ଇ ଇଣ୍ଟରନାଲ ତମେ ଭିତରୁ ଯେତେ ତମ କ୍ଲିନ ରହିବ ବଡି ତମର ଗ୍ଲୋ ଦେଖ ହଳଦୀ ଟା ତମ ହା ତରେ ଲଗେଇଲେ ବି ହଳଦୀ କେତେ ସମୟ ଲାଗିକି ରହୁଛି ତେଣୁ ଭିତୁରୁକୁ ଗଲା ମାନେ ତମ ସ୍କିନ ର ଗ୍ଲୋ ଟା ବି ସେତିକି ଆସିବ କଞ୍ଚା ହଳଦୀ ନଟ ମାନେ ଏ ପାଉଡର ନୁହଁ। କଞ୍ଚା ହଳଦୀ।
ହଁ ହଁ, ନାଇଁ ମୁଁ ଏଇଥର ଭାବିଛି ହଁ ଏଇଥର ଏଇଠୁ ଗଲେ ଘରୁ ହଳଦୀ ଆଣିକି ତାକୁ କୁଟିକି
ହୁଁ।
ତାକୁ ଲଗେଇବା ମୁହଁରେ।
ମୁହଁରେ ଲଗା ପିଓ ବି ପିଅ ଟା ପିଇବା ଟା ବେଶୀ କାମ ଦବ।
ହଳଦୀ ଟା କେମତୀ ପିଇବ ଯେ?
ଏଇତ ଆଉ କଥା ମୁଁ ଡେଲି ରେଗୁଲାର ଆମର ଅଁଳା, ଗାଜର, ବିଟ୍, ହଳଦୀ, ଅଦା। ଡେଲି ଆମେ ସମସ୍ତେ ତିନି ଜଣ ଡେଲି ଛାଣିଦବ ଗ୍ରାଇଣ୍ଡ କରିଦେଲ ଛାଣିଦେଲ ତ ତାର ଯୋଉ ଖଦଡ ଅନ୍ ସେଟା ରହିଗଲା ନା। ପୁରା ଚାପି ଚାପି ଛାଣିବ ଯେମିତି ପାଣି ରଇବନି ତାପରେ କିଛି ନାଇଁ ଅଧା କପ୍ ତ ମେଡିସିନ ଆଜି ଦେହଟା ଖରାପ ହେଲେ ଖାଉଛନ୍ତି ନା ନାଇଁ।
ହଁ ସେଇଟା ତ ଠିକ୍ କଥା।
ସେରା ଟିକେ ଟିକେ ପିଇବ। ତମେ ଦେ ତମେ ନିଜେ ମାସେ ପିଇଲା ପରେ ତମେ ନିଜେ ସ୍କିନ ର ଟେକ୍ସଚରୁ ଜାଣିପାରିବ ଠିକ୍ ରହିବ। ପିଗମିଟେସନ କେବେ ବି ହବନି।
ଆଉ ମତେ ଟିକେ ସେଇଟା ଲିଷ୍ଟ କରିକି ଦେଇଦବ ଆଉ ମୋର ମନେ ରହିବନି ବାହାଘର ଡେଳିରେ।
ହଉ ହଉ।
ମତେ ଟିକେ ଲିଷ୍ଟ କରିକି ଦେଇଦବ ଆଉ ସେଇ ଯୋଉ କଉନ ଯୋଉ ମଇଶ୍ଚରାଇଜର ଟା ଆଉ ଆମର ଏଇଟା ଏଇଟା
ଠିକ୍ ଅଛି। ମୁଁ କରିବି ଆଉ ତମକୁ ଲେଖିକି ପଠେଇବି ଆଉ।
ହଁ ହଁ ଓହୋ ଆଉ
ହଉ ରଖୁଛି ଆଁ।
ହଁ ହଁ ହଉ ର
ହୁଁ।